ହ୍ୟାଲୋ।
ହଁ ଦିଦି କଣ କରୁଚ?
ଏଇଟି ବସିଚି ଆଉ, ତମେ?
ମୁଁ ଏଇଠି ଛାତ ଉପରେ ବୁଲୁଚି ଶୋଇକି ଉଠିକି ଆଇଲି ଆଉ, ଆଉ
ହୁଁ, ହୁଁ, ହଁ ମିିହେ ଯାଇଥିଲେ ତ, ହେଇଥିଲା କି କାଲି କାନ୍ଦୁଥିଲା। କାଲି ହେଇଥିଲା ବଳେ, ହଁ ଖାଇସାରିଲା। ହଁ ଛାଡିଗଲା, ଖରା ଏ ଭାତ, ଡାଲି, ଆଳୁ ପୋଟଳ ଭଜା, ଆଉ ଚୁରା କ ଆାଜି।
ବଡ଼ିଚୁରା ହୁଁ,
ତମର?
ଆମର ହେଇଥିଲା ଭାତ, ଡାଲି ହେଇ ବଡ଼ିଚୁରା ହେଇଥିଲା। ପାମ୍ପଡ଼ ଛାଣିଥିଲୁ। ଝୁଲଣ ଆଳୁ ଭଜା
ଆଳୁ ଚପ ବଡି ଚୁରା ଦି ଜନଜାକର ସେମ।
ହଁ ବା ତମେ ଯୋଉ ବଡିଚୁରା କରୁଛ କେମିତି କରୁଛ?
ଆମର ବଡିଟା ଫାଷ୍ଟ ଭାଜି ଦଉଛି ତାପରେ, ସିଏ ଏଇ ଯୋଉ ଛେଚା ହଉନି? ନା କଉଟା, କଉଟାକିତା ନା ଟା? ହଁ ହେମଦସ୍ତା ହେମଦସ୍ତାରେ ରସୁଣ, ଆଉ ଲଙ୍କା କଞ୍ଚା ଲଙ୍କା ପକେଇକି ବଡି ପକେଇକି ଛେଚୁଛି ଆଉ।
ହୁଁ।
ତାପରେ ତମେ କେମିତି?
ଦେଖ ବଡିଟାକୁ ମୁଁ ଆଗ ମୁଁ ଭାଜୁନି କଣ କରୁଛି କହିଲ ତେଲରେ ଛାଣି ଦଉଛି ହେଲାକି। ତେଲରେ ଛାଣି ଦଉଛି ଛାଣି ଦେଇକି ତାପରେ ଯୋଉ ହେମଦସ୍ତାରେ ଯୋଉ ଯୋଉ ଲଙ୍କା ରସୁଣ ରସୁଣ ବେଶୀ ନାହିଁ ଦି କଲା ନଉଛି। ପିଆଜ ଗୋଟେ ଛୋଟିଆଟା ହଉ କି ବଡ଼ଟା ହଉ ପିଆଜ ଗୋଟେ ପିଆଜ
ହୁଁ।
ତାପରେ ହେତିକି ତାପରେ ହେତା ଛେଚିବି ଟିକେ ଦର ଛେଚା ହେଇଗଲାଣ ଖେରୁ ବଡିଗୁରା ପକେଇବି ନେଲେ ବଡିଗୁରା ପୁର ଗୁଣ୍ଡ ହେଇଯିବନି କି? ତାର ବଡିଗୁୁରା ପକେଇକି ଛାଚିବି ତାର ସେଥିରେ ଟିକେ ଜଷ୍ଟ ଲୁଣ ପକେଇବି ଆଉ ଟିକେ ଟିକେ ଜଷ୍ଟ ସୋରିଷ ତେଲ ଟିକେନାଙ୍କୁ ପକେଇ ଛେଚିବି ବଢିଆ ଟେଷ୍ଟ ଲାଗୁଛି। ହଁ ସରିଷ ତେଲ ପିଆଜ ପିଆଜ ଟା ପକଉନ ପିଆଜଟା ଦେଖିବ ପକେଇବା ଆଉ ବଡିଦିନେ ଛାଣିକି କରିବ ଦେଖିବ ଆହୁରି ବଢିଆ ଲାଗିବ।
ହୁଁ।
ଏମିତି ଭାଜିକି କଲେ ଅଲଗା ଭଳିଆ ଟେଷ୍ଟ ଛାଣିକି କଲେ ଆଉ ଭଳିଆ ଲାଗିବ।
ନାଇଁ ଛାଣିଦେଲେ କାଳେ ପୁଡ଼ା ପୁଡ଼ି ମୋତେ ଡର ଲାଗୁଛି।
ପକେଇବ ସାଙ୍ଗେ ସାଙ୍ଗେ ଛାଣିକି ସାଙ୍ଗେ ସାଙ୍ଗେ ଆଡ଼େଇଦେବ ନହେଲେ ବେଶୀ ସମୟ ତେଲରେ କଳା ପଡ଼ିଯିବନି?
ହଁ ଆମର ଏଇଠି ଯା ଜଣେ ଛାଡି ଛାଣିଥିଲେ ଯେ ଏକାଥରେ ବଡିଟାକ ସବୁ ଦେଖାଯାଉଛି ମୁ କହିଲି କିରେ ଏରା କଣ କି ନୂଆ ପ୍ରସ୍ତୁତି ଖାଇଦେଲା ଲାଗୁଛି କଣ ପୁଡ଼ାଳିଆ। ମୁଁ କହିଲି ଇଏ କି ବଡି?
ଦେଖୁନ କେମିତି କରିବ କହିଲ ଯେୋଉ ଛଣାଟା ନା ତେଲରେ ବୁଡ଼େଇକି ରଖିବ। ହେଇ ଉପରେ ବଡିଟା ପକେଇବ ଏମିତି ଟିକେ ଟିକେ ଏପଟ ସେପଟ କରିକି ଓହ୍ଲେଇଦବ ହଁ ହେମିତି। ମୁଁ ସେମିତି କରୁଛି ନହେଲେ ମୁଁ ସାଙ୍ଗେ ସାଙ୍ଗେ ଛାଣି ଜାଣିବିନି ହୁଁ।
ହଁ ହଁ ବଡି ଏ ଇଏ ମୋତେ କେତେ ଥର କହିଲେଣି ପିଆଜ ଛେଚିକି କରିବୁ ଯେ ଆମେ ତ ହୁଁ କରି କରିସାରିଲାପରେ ଆମର ଟିକେ ସମୟ ପରେ ଖାଉଛୁ ନା ପିଆଜଟା ର ବାସ୍ନାଟା ଟିକେ ରହିବ ଅବାଗିଆ ବାସ୍ନା। ନାଇଁ ଜଲ୍
ନାଇଁ କିଛି ଲାଗୁନି ସରିଷ ତେଲ ଯୋଉ ପଡୁନି ସରିଷ ତେଲ ବାସ୍ନା ହଉଛି ବଢିଆ ଲାଗୁଛି।
ଓହୋ ମୁଁ ହେଇଥିଲାଗୁ ମୁଁ କହିଲି ନାଇଁ ସାଙ୍ଗେ ସାଙ୍ଗେ ତ ଖାଉନେ ଟିକେ ସମୟ ଛାଡି ଖାଉଛେ। ସେ କାଳେ କଣ ହବ ମୁଁ ଏଇଥି ଲାଗି ପକାଏନି।
ହୁଁ। ନାଇଁ ସାଙ୍ଗେ ସାଙ୍ଗେ ଛାଣିକି ଖାଇଲେ। ଛାଣିକି କଲେ କେତେ ସମୟ ଯାଏ ବତୁରୁନି ଜମା ହେନ୍ତି ରହୁଛି ବଢିଆ ଲାଗୁଛି।
ନାଇଁ ବଡ଼ିଟା ତ ବତୁରେନି। ବଡିଟା ହେମିତି ରହୁଛି ଯେତେ ଘଣ୍ଟା ରଖିଲେ ବି ଏମିତି ରହୁଛି। ଏ ପିଆଜ ର ବାସ୍ନା ଲାଗି ଖୋଲୁ ନଥିଲି।
ଓହ।
ତାପରେ ହେମଦସ୍ତା ଯୋଉ ବଡ ହେମଦସ୍ତା ହେଲେ ଗୁଣ୍ଡ ହେଇଯିବ ଅଧିକ। ଆମର କଣ ଏଟା ଛୋଟ ହେମଦସ୍ତା। ଛୋଟଟାରେ ଗୁଣ୍ଡ ହବନି ଅଧିକ।
ସେଇଆ ପରା।
ପୁରା ସାଇଜରେ ରହିବ।
ହୁଁ।
ନାଇଁ କିନ୍ତୁ ଖାଇବାକୁ ଭଲ ଲାଗୁଛି।
ହଁ ଖାଇବାକୁ ଭଲ ଲାଗେ ଆଉ କଣ ନୂଆ ତରକାରୀ ଫରକାରୀ କଣ ଜାଣିଛ?
ନୂଆ ତରକାରୀ ବୋଲେ ନୂଆ ତରକାରୀ କଣ ଆଇଟମ୍ କହିଲେ ହବନା ଆଉ।
ଆଇଟମ ଯୋଉ କଣ ଗୋଟେ ପୋଇ ସାଗର କରନ୍ତିନି ବେସର?
ପୋଇ ଶାଗ ବେଷର ଯେ ମୁଁ କେତେବେଳେ କରିନି ମୋ ନାନୀ ହରିକା କରୁସନ୍ତି। ହେରା ଭଲ ଲାଗେ ବୋଲି କହୁଛନ୍ତି।
ହୁଁ କେମିତି ହେଟା ଜାଣିିନ? ଏଇ ଯୋଉ ଚିଙ୍ଗୁଡ଼ି ମାଛ ପକେଇକି।
ହଁ ମୁଁ ତାହେଲେ କରିନି କେତେବେଳେ।
ଚିଙ୍ଗୁଡି ଶୁକୁଆ ପରା ମାଛ ନୁହୁଁ ଚିଙ୍ଗୁଡି ଶୁକୁଆ।
ଚିଙ୍ଗୁଡ଼ି ତ ମୁଁ ଖାଉନି।
ହୁଁ ମୁଁ ବି ଚିଙ୍ଗୁଡି ଖାଉନି ଚିଙ୍ଗୁଡି କଙ୍କଡା।
ହୁଁ ମୁଁ ବି କଙ୍କଡା ଖାଉନି।
ଏରା ଖାଉନି।
ଚିକେନ ମୁଁ ଛାଡି ଦେଇଥିଲି ଯେ ଏବେ ଖାଉଛି।
ମୁଁ ଚିକେନ କଲେ ତରକାରୀରେ ଚିକେନ ଖାଉନି ଏଇ ପକଡା ହକା କି ଚିଲି ଚିକେନ ଏରା ଖାଉଛି।
ଓହୋ। ହଉ ତମେ କଣ ନୂଆ ଆଇଟମ ଜାଣିଛ?
ମତେ ଚିଲିପନିର ଚିଲି ଚିକେନ ଆଉ ଆଉ କଣ ଆଉ ସବୁ ଏ ଯଉ ଫାଷ୍ଟ ଫୁଡ ଆଇଟମ୍। ଚାଉମିିନ ଏଗୁଡା ସବୁ ଏମିତି ଆଉ। ଭେଜିଟେବଲ ଉପ ମା।
ହଁ।
ହ
ମୁଁ ଏ କେ ନାଇଁ ମ ଯାଇନି କେତେବେଳେ।
ହୁଁ ଆଉ ବୁଲାବୁଲି କୁଆଡେ ଯାଇଛ ତାହେଲେ ବୁଲାବୁଲି ଜାଗା ଏଇ ଆମ ପାଖାପାଖି ଜାଗା।
ଆମ ପାଖାପାଖି ବଲେ ଏଇ ଡ୍ୟାମ୍ ଯାଇଥିଲି।
କରୋ ଡାମା।
ହଁ ଆମ ପାଖରେ ଆଉ ଫତେଗଡ ରାମ ମନ୍ଦିର ଯାଇଥିଲି। ଆଙ୍ଗେ ପାର୍କ ଯାଇଥିଲି।
ହୁଁ ଉଁ।
ଆଉ କୁଆଡେ ଆଉ ଆମ ପାଖ ଯାଗା ଆଉ ମୁଁ କିଛି ଦେଖିନି। କେତେ ଜାଗା ଆମ ଗାଁ ଦେଖିଛି ଦଶ ପଲାର ମହାବୀର ଖୋଲ ଦେଖିଛି।
ମୁଁ ଦେଖୁଛ ଦଶପଲାରେ ଦେଢ ବର୍ଷ ହେଲା ବାହା ହେଇକି ମହାବୀର ଖୋଲ ଦେଖିନି। ଯାଇଥିଲି ଯେ ରାତିକି ଥରେ ଯାଇଥିଲି ହେଠି ଚୋପାଟା ଦେଖିବି ରାତିରେ।
ହଁ। ଦିନ ବେଳେ ଗଲେ ଦେଖିବାକୁ ଭଲ ଲାଗିବ।
ହଁ ଥରେ ଦିନ ବେଳେ ଯିବି।
ହଁ, ଏ ଭିତରେ ତାପରେ କେତେ ପ୍ରକାରର ଫୁଲ ଅଛି ବଢିଆ ଲାଗୁଛି ଦେଖିବାକୁ।
ହଁ। ସେ ଜାଗାଟା ଭଲ ଜାଗାଟା। ସେଇଠି ହନୁମାନ ଅଛନ୍ତି ପରା।
ହଁ।
ମୁଁ ଦେଖିଛି ଏଇ ଫଟୋରେ କେତେବେଳେ କେମିତି? ମୋରଲ୍ ଘାସ ଭଳିଆ ଦେଖୁନ କେଏନ୍ତି ଯୋଉ ଗେଟ୍ ଭଳିଆ ହେଇଚି। ସେଇ ଜାଗାଟାରେ ଫଟୋ ଉଠେଇବାକୁ ବଢିଆ ଲାଗେ।
ହଁ ହେଇ ଗେଟ୍ ଟା ବଢିଆ ଲାଗୁଚି।
ହୁଁ ଆଉ ଦଶପଲ୍ଲାରେ କଣ ଅଛି? ଦଶପଲ୍ଲାରେ ଦେଖିଛ ଯୋଉ ଯୋଉ ଅଛି ମନ୍ଦିର, ଦଶପଲ୍ଲା ମନ୍ଦିର, ଯୋଉ ରାମ ମନ୍ଦିର ମ।
ହଁ ଦଶପଲ୍ଲା ରାମ ମନ୍ଦିର।
ଦେଖିନ।
ନା କୋଉଠି?
ଦଶପଲ୍ଲା ଯୋଉଠି, ଲଙ୍କା ପୋଡି ଯୋଉଠି, ଆରମ୍ଭ ହଉନି ଯୋଉଠି, ଫାଷ୍ଟ ହେ ମୁଣ୍ଡରୁ ଦେଖିନା। ସେ ମନ୍ଦିରରେ ଦେ ଦେଖିଚ ଗୋଟେ ପଥରଟେ ଭାୁସୁଛି।
ହେଇ ମନ୍ଦିରରେ।
ହଁ ଯିବ ମାର୍କ କରିବ ଦେଖିବ, ସେ ସାଇଡିକି ଗୋଟେ ଅଛି। ସେ ଭିତରେ ଦେଖୁନ ଗଣେଶ ଠାକୁର ବଢିଆ ହେଇଚନ୍ତି। ସବୁ ବଢିଆ ବଢିଆ ହେଇନି।
ହଁ ହଁ।
ସେଠି ବଢିଆ ବଢିଆ ସବୁ ଅଛନ୍ତି। ଠାକୁର ଭଲ ଭଲ ପୂଜା ପାଉଛନ୍ତି। ସେଠି ଗୋଟେ ପଥରଟେ ଭାସୁଚି। ମୁଁ ଜାଣିନଥିଲି କଣ ହେଇଚି। ଜାଣିଚ ଏଇଥର ଯାଇଥିଲି ମୁଁ କହିଲି ଏଇଟା କଣ ଗୋଟେ ପାଣିରେ ନଡିଆଟେ ଭାସୁଛି। ମୁଁ ଟେକିଲା ବେଳକୁ ପଥର ଟା।
ଆଉ ମୁଁ ଜା-ମୁଁ ଭାବିଲି କି ସେଇଟା ଗୋଟ ନଡିଆଟେ। ନଡିଆଟେ ଭଳିଆ ଦେଖାଯାଉଚି ପୁରା କଳାଟେ ଦେଖାଯାଉଚି। ନଡିଆ ଟା ଲମ୍ବାଟା ହେଏନ୍ତି ଲମ୍ବା ଭଳିଆ ନଡିଆ ଭଳିଆ ଲମ୍ବାଟେ ପଇଡ। ପଇଡ ପାଣିରେ ଭାସିଲେ ଯେମିତି ନୁହଁ ହେଏନ୍ତି ଦେଖାଯାଉଛି। ମୁଁ ତାକୁ ହାତରେ ଟେକିଲା ଆସିକି ନୁହଁ, ଏଟା ପଥର ଟା।
ହଁ ହଁ।
ସେଟା ଯାଇକି ଯୋଉ ରାମ୍-ରାମସେତୁ ଯୋଉ ନୁହଁ, ଯୋଉ ଧନୁଷ୍କଟି ରାମସେତୁ ଯାହାକି ରାମସେତରୁ ଏଇଟା ଯୋଉ ବୁଲିବାକୁ ଯାଏ, ହଁ ରାମସେ ତୁ ଯୋଉ କରିଥିଲେ। ସେଇଠୁ ଯାଇକି ସେ ପଥରଟା ଆଣି ରାମ ସେତୁରେ ପଥର ଗୁଡା ଭାସୁନି କି ସେଇଠି ଧନୁଷ୍କଡରେ ସେଇଠୁ ଯାଇକି ପଥର ଆଣୁଥାନ୍ତି ଯୋଉ। ଯୋଉ ମନ୍ଦିର ମାନ ଏଇଠି ଦେଖିନ ଓଡ ଗାଁ ର ଯୋଉ ରାମ ମନ୍ଦିର ଅଛି। ସେଇଠି ପଥର ବି ଭାସୁଛି।
ଅ ହଁ ଯାଇନି ମୁଁ କେତବଳେ ଏଠି।
ଯାଇନ ଯିବ ଓଡ ଗାଁରେ ପାଖରେ ତ ଓଡ ଗାଁ ଯିବ। ଓଡ ଗାଁ ରେ ମୁଁ ଥରେ ଯାଇଥିଲି। ଗଲାବେଳକୁ ହେଇଠି ବି ଏମିତି ପଥରଟେ ଭାସୁଛି।
ହୁଁ।
ପାଖରେ ସବୁ ଯୋଉ ଯାଉନାହାନ୍ତି କି ବୁଲି ରାମସେତୁ ଯୋଉ, ରାମ ମନ୍ଦିର କରିସାରଲେ, ରାମସେତୁ ତୁ ଆଡେ ଯାଉଛନ୍ତି ବୁଲି ଧନୁସ୍କଡି ଆଡେ ପଥର ସେଇଠୁ ଆଣୁଛନ୍ତି ମାନେ ଏଇଟା ପାଣିରେ ପକେଇଲେ, ଏଇ ପଥରଟା ଭସୁଛି।
ଓ ହଁ।
ନହେଲେ ଆଉ କିଛି ନାହିଁ ହେଇ ପଥର ଆଣିଲେ ଭାସୁଛି ମ। ଆଉ ଏଇ ମାନଙ୍କର ଦେଖିବ ଗୋଟେ ପ ଥରଟେ ନେଇ ପାଣିରେ ପକଇଲେ ଭାସିବ।
ହଁ। ହଁ।
ନା ସେଇ ମନ୍ଦିର ଟା ଆଉ ରାମ ମନ୍ଦିର କହୁନାହାନ୍ତି ହନୁମାନ ମନ୍ଦିର ବୋଲି କହୁଛନ୍ତି ତମେ ରାମ ମନ୍ଦିର
ଏଇ ଯ ଦଶ ପଲା ଓହୋ ତାହେଲେ ହେଇଥିବ ହଁ ଏଇଟା ହନୁମାନ ମନ୍ଦିର ପୁରା ଏ ସବୁଆଡେ ନୁହଁ ସବୁଆଡେ ହନୁମାନ କଲର ଭଳା ହେନି କି? ହଁ ହଁ ହଁ ହେଟା ହନୁମାନ ମନ୍ଦିର ତାହେଲେ
ହନୁମାନ ମନ୍ଦିରରେ ରାମ ଲକ୍ଷ୍ମଣ ସୀତା ଅଛନ୍ତି ବି ମହାବୀର ଖୋଲରେ ଅଛନ୍ତି ହଁ ଗଣେଶ
ଯୋଉଠି ବି ହନୁମାନ ମନ୍ଦିର ପୂଜା ପାଉନାହାନ୍ତି ସବୁଠି ରାମ ଲକ୍ଷ୍ମଣ ସେ
ରାମ ଲକ୍ଷ୍ମଣ ସୀତା ଅଛନ୍ତି ସେଇଟା ମହାବୀର ମନ୍ଦିର ସେଇଟା ମହାବୀର ଖୋଲ ମୁଁ ଦିଟା ଦେଖି
ସେଇଟା ମହାବୀର ଖୋଲ ମାନେ ଖୋଲ ଭିତରେ ହନୁମାନ ଅଛନ୍ତି। ହଁ ତା ନାଁ ସେଇଭଳିଆ ଦିଆ ହେଇଛି ତ ମୁଁ ଜାଣି ପାରିଲିନି।
ମହାବୀର ଯୋଉ ମହାବୀର ଅଛନ୍ତି ଏଇଟା ଖୁଲ ଟାଇପ ର ମାନେ ଗୁମ୍ଫା ଟାଇପ ର ଦେଖାହେଉଛି ଭିତରେ ଅଛନ୍ତି।
ଏଇ ମା ତମେ ତାହେଲେ ଯାଇକି ବୁଲିକି ଆସିଛ ଆଉ?
ହଁ ମୁଁ କେତେ ଥର ଯାଇଛି ସେଟା ଗୁମ୍ଫା ବଲେ ହେଇ ତୁ ବାହାରେଥାଇକି ଆମେ ଦେଖୁଚେ ମ ଏଟା ଗେଟ
ଆଉ ଯୋଉ କୋରାପୁଟ କୋରାପୁଟ ଯାଇଛ? ମୁଁ ଥରେ ଯାଇଥିଲି କୋରାପୁଟ ବାହାଘର ହେଇନଥିଲା ମ କୋରାପୁଟରେ ପ୍ତେଶ୍ୱର ଠାକୁର ଅଛନ୍ତି ଶିବଠାକୁର ଗୁପ୍ତେଶ୍ୱର ତାଙ୍କର ସେଠି ଗୁପତେଶଵର ନା ପାହାଡ ମଝିରେ ମଝିରେ। ଯିବ ଗୁମ୍ଫା ଗୁମ୍ଫା ମଞଝିରେ ମଝିରେ ଗଳି ଗଳି ଯିବ ଆଉ ତାପରେ ସେଠୁ ଏଇ ତାପରେ ଗୁପ୍ତର ପୁରା ଏମତି ଅନେଇବ ପୁରା ମାନେ ଏମିତି କଣାରେ ଅନେଇବ ଠାକୁରଙ୍କୁ ଗୁପ୍ତେଶ୍ଵର ମନ୍ଦିର କୋରାପୁଟ ର
ରେ ଯଦି ଅନାଉ ଅନାଉ ଆଉ କିଏ ଦେଖାଦବ ମାଲ
କହୁଛନ୍ତି ଥରେ ଥରେ ନାଗ ସାପ ଦେଖା ଦଉଛନ୍ତି
ହେରା ଯାହା ଭାଗ୍ୟ ମହାପ୍ରଭଣୁ ଦେଖିବ ନାଇଁ କି
ହଁ ହଁ ସମସ୍ତଙ୍କ ଦେଖିବା କି ଏତି
ହଁ ଯିଏ ଏତେ ପୁଣ୍ୟ କରୁଥିବ ସେ ଠାକୁରଙ୍କୁ
ଦର୍ଶନ ମିଳିବ ଆଉ ଏଠି ବରାଳ ବାଲୁଙ୍କେଶ୍ୱରଠି କହୁଛନ୍ତି ନୁହଁ ଏମିତି ଯାଉ କହୁଛନ୍ତି ରାତିରେ ହେଇଠି ନୁହଁ ଶୋଇପାରିବନି ଠାକୁରଙ୍କ ମନ୍ଦିରରେ ଖାଲି ସ୍ ସ୍ ସେଇନ୍ତି ଶୁଭୁଛିି ସୁ ସୁୁ ଭଳିଆ
ହୁଁ ନାଇଁ କିନ୍ତୁ ବରାଳ ବାଲୁଙ୍କେଶ୍ଵର ଟା ଭଲ ଆମର ମା ଅଛି ଯେ ଯିବୁଲି ଯିବୁ ବୋଲି ଯାଇନୁ
ହୁଁ
ହଉ ଆଉ କଣ କହିବ
ଆଉ ପୁଅ ଖୁଆଇ ଖୁଆଇବନୁ
ହଁ ସେ ଖାଇବ ତ
ହୁଁ ତାପାଇଁ ଏଣୁ କଣ ଜଳଖିଆ କରିଛ?
ସେଇଟା ପାଇଁ କଦଳୀ ସିଝା କରିଛ ନା ଏଇ ଖାଇଲା କଦଳୀ ପାଚିଲା କଦଳୀକୁ ଅଙ୍ଗୁର ଖାଇଛି
ହଁ
ନା ହେଇ ସିଜା ଖାଇବ ଏଇନ ନ ଖାଇ ଖା ଯଦି ଜଲଦିଇ ଦେଇଥାନ୍ ନା ଡାମ୍ ଜୁସ୍ ଥାନ୍ତା ଏଇନେ
ଅହଁ।
ଲେଟରେ ଖାଇଲା ତ
ହୁଁ ହଉ ତାକୁ ଖୁଆଇବ ରଖି ଦଉଛି ତାକୁ ଖୁଆଅ ପରେ କଥା ହବା।
ହଁ ରଖୁଛି ଆଉ।
ହଁ।